ହଁ। କଣ କରୁଚୁ?
ହଁ।
ଆଚ୍ଛା। ଆଜି କଣ ଗୋଟେ ମାର୍କେଟ ବିଲ୍ଡିଙ୍ଗରେ କଣ ନିଆ ନିଆଁ ଲାଗିଯାଇଛି। କୋଉଠି ଲାଗିଛି କଣ ଲାଗିଛି ସେଗୁଟା କିଛି ଦେଖାଉନାହାନ୍ତି। ନିଆଁ ଲାଗିଯାଇଚି ନିଆଁ ଲାଗି ଯାଇଚି। ଦୋକାନକୁ ଦୋକାନ ଯୋଡ଼ି ହେଇଛି। ନିଆ ଲିଭିଚି
ଏକର ନଙ୍କର ମାର୍କେଟ ରେ ସେମ୍ ତିଆଟା ନା ପଛ ହାଟ ଯୋଟା ଏକ ମାର୍କେଟ ରୁ ଏକରୁ। ଉପର ମାର୍କେଟ କିନ୍ତୁ କୋଚଲି ହାଟର
ହୁଁ।
ମାନେ ବି ଇଏ ନ ଏତେ ମାନେ ଏତେ କଜେଷ୍ଟେଟେଡ଼୍‌ ମାନେ କଣ କହିଲୁ
ଏଁ ଏମିତି।
ଏମିତିଆ। ତାପରେ ଦୋକାନକୁୁ ଦୋକାନ ଦୋକାନ କୁ ଦୋକାନ
ଗୋଟେ କାନ୍ଥ ଉପରେ ଏଇଟା କଣଟା ଜନ୍ଦାଟା ନା କଣ ଉଡିବା ବାଲା କଣଟେ ପୋକଟେ ହେଲା କି ଜନ୍ଦା ଭଳିଆ ବଡ ବଡ ଦେଖାଯାଉଛନ୍ତି ଟିକେ ଟିକେ ହେଲା ମୁଟା ଗୁଡା। ଯେମିତି ଯୋଉ ଯୁଦ୍ଧ ବୁଦ୍ଧ ଗଲାବେେଳେ ଏକାଥରେ ଉ ଯୋଉ ଯୋଉ ସୋଲ୍ଜର ଗୁଡା ପୁରା ଲାଇନ ହେଇକି ପୁରା ଦୌଡନ୍ତିନି। ଚାରି ପାଞ୍ଚଟା ଛଅଟା ଲାଇନ କରି ଏମାନେ ପରା ସେମିତି ଗୋଟେ ଉପର କୁ ଛାତ ନାଇ ନାଇ କାନ୍ଥ ଉପରେ ଏମିତି ଚଢୁଛନ୍ତି ମୁ କଇଲି କୁଆଡୁ ଆଇଲେ ଏଗୁଡା। ନଥିଲେ ତ ଏପଯ୍ୟନ୍ତ କିଛି।
ଆ
ହୁଁ ହୁ ହଁ
ହଁ,
ଏଆ କୋଉଠି କଣ ନିଆଁ ଲାଗିଛି ସେଇଟା ଆଉ ଦେଖେଇଲାନି। ଆରେ ନିଆ ଲାଗିଛି ପଡିଗଲା ବ ସେତେବେଳେ ବର୍ଷା ବି ହଉଥିଲା।
ଦୋକାନ ବହୁତ ଲାଗିକି ଥାଏ ହେଲା କଣ ତାଙ୍କର ସବ
ହଁ-ଅ-ଅ
ିବା କି
ହଁ ବର୍ଷା ବର୍ଷା ହଉଥିଲା ସକାଳୁ ନା କୋଉ ଦୋକାନ ଏ-ଏ-ଏ ଇଏ ମାନେ ସବୁ ଦୋକାନ ତ ଇଏ ଭଳିଆ ନୁହ ମାନେ ଛାତ ପକା ନାଇ ପକେଇ ନ
ହ
ଆ କୋଉଠି କଣ ପାଣି ଫାଣି ପସିଛି କୋଉଠି କାର ପୋଡି ପଡି ଯାଇଛି ପୁରା ଆ ସମସ୍ତଙ୍କର ଯାଇ
ଯେତିକି ଷ୍ଟକ୍ ବି ଥିଲା ସବ ସବୁ ଇଏ କରିଦେଇଥିବେ। ଆରେ ୟୋ ମୁଁ ଏପଡେ କଣ କରୁଛି। ଏ ଉମ ଗୋଟେ ଖେଳିବାକୁ ଅଛି ଗୋଟେ ପିଲାଟେ ହେଲା
ସିଏ ନା ଆଉ କି ତାରି ଭଳିଆ ତ ଦେଖାଉଛି ।
ଆଛା।
ସେଇ ବା, ହୁଁ। ଏଇ ସବୁ ପିଲାଙ୍କର କଣ ଯ ସ୍କୁଲ ଖୋଲିଗଲା ନା ହେଲା ଆ ସବୁ ଆସିକି ପୁରା ଟାଇମ ରେ ବୁଲାବୁଲି କରୁଥାନ୍ତି, କିନ୍ତୁ ଏଟା ଠିକ। ଟାଇମ୍ ସାଢ଼େ ତିନିଟା ସାଢେ ତିନିଟା ବାଜିବ ମାନେ ଡକା ଡକି ହେଇକି ଆସିବେ। ପଳେଇ ଆସିବେ।
ହଁ-ଅ-ଅ
ଅ ଏବେ, ଏବେ ଆଇଲା ବେଳକୁ ପ୍ରାୟ ପିଲାଙ୍କର ପାଞ୍ଚଟା ସାଢେ ଚାରିଟା ଏମିତି ଛୁ ଛୁଟି ହଉଛି।
ଆମର ଏପ ଆଗରୁ ହାଟ ଥିଲା। ଗଣେଶ ମଣ୍ଡପରୁ ମାନେ ସେଠି ଯୋଉ ହାଟ ଥିଲା ସେ ସବୁ କରି ଦେଇପା ଚାଦିନୀ କରି ଦେଇଥିଲେ ଚାଦିନ ତା ଉପରେ ଏଟା ଲଗେଇ ପା ଘର ବ ହେଲା। ବହୁତ ମାନେ ହାଟ ଟା ପୁର ହାଟ ଭଳିଆ ଲାଗୁଥିଲା ବହୁତ ଲୋକ ଭାଙ୍ଗି ଦେଲେ ସବୁ ରୋ କି କେତେ ଜଣ କେତେ ଜଣ ଯାଗା ହବନି, କାହାର ଘର ଅଛି କାହାର ମେଡିସିନଟାରେ ଥୋଡ଼ି ବସିବେ ତ ଏ ଶୁଣା ହେଇଗଲେ, ନହେଲେ ଏଠ ମାଛ ଯୋଉ ଚିକେ ନ କେତେ ବା ଭଲା ପା ମାନେ ଭଲ କରୁଥିଲେ।
ଓ ଏମାନେ ସବୁ ବେ ଖେଳୁଛନ୍ତି ସନ୍ଧ୍ୟାବେଳେ, ସେ ରୋଡ଼ ରେ
ହଁ ଅଁ ଏଇତ ଏମିତି କହୁଛୁ, ଶୀତ ଦିନ ଆରମ୍ଭ ସବୁ ପିଲାମାନେ ସାଢ଼େ ସାତରୁ ରା ତି ଦଶ ମାନେ ଏଇ ଟାଇମରେ ସେ ଚି ଲେଇ ଚିଲେଇ ଘୁଡ଼ନି ମାନେ ବହୁତ କଣ ହେଲା, ସେ ସେଇ ଟାଇମରେ ହବନି ଖା ମାମା ଯାଇକି ଦିତିନି ଥର ଗାଳି କରେ ତାଙ୍କ ଘର ଲୋକ ତିନି ତିନିଟା ଟାଇମରେ, ସେ କେମିତି ଖେଳନ୍ତି ମୁଁ କିଛି
ତାଙ୍କର ଅଲଗା ଟାଇମ୍ ଦିଅ। ସ୍କୁଲରୁ ପଳେଇ ଆଉଥିବେ ହେଲା, ଯଦି -ଏମିତି ଥିବ ଆଉ ତ ଘର ଲୋକ କଣ କହିବେ? ଆଉ ଛୁଆ ଗୁଡାଙ୍କ ଆଉ କେତେ କଣ କହିବୁ କି ପଢ଼ ପଢ଼ ପଢ଼ ବସିକି।
ହେଲା ଆମର ବି ଏଠି ଏଠି ମାନେ ମାନେ ଖେଳନ୍ତି କେତେବେଳେ କହିଲୁ? କେତେବେଳେ ଏଗାରଟା ବେଳକୁ ପଳାନ୍ତି ହେଲା ଖେଳୁଥିବେ? ଆ ଆଉ ନହେଲେ, ଆଉ ନହେଲେ ସବୁବେଳେ ଚାରିଟା ହେଲା, ଚାରିଟା ରୁ ଆରମ୍ଭ। ଆ ଯୋଉ ମାନେ ଏଗାରଟା ବେଳ ଟାଇମ ରେ ଏଡ଼େ ଜୋରେ ସକାଳେ ଚିଲଉଥିବେ ହେଲା, ଯେତେ ଉଁ ଥରେ ମୁଁ ବି ଯଦି ତା ଭିତରେ ଖେଳୁଥିବି, ମନା କରିବି ଭାଇ ଚିଲାନି ଧୀରେ ସେ ଖେଳେ ନା ଶୁଣିବେନି, ଟିକେ ଚୁପ୍ ହେଇଯିବେ ତାପରେ ପୁଣି ଗୋଟେ କଣ କଥା ହବ କୁକୁର ବିଲେଇ ଭଳିଆ କାମୁଡ଼ା କାମୁଡ଼ିକି ଚଢ଼ି ହେଇଯିବେ ପୁରା। ଇଏ ହେଲା, ସିଏ ହେଲା, ତୁ ମତେ ଆଉଟ କରିଦେଲୁ।
ଏବେ ଚିଟା ଲାଗେ ତମେ ଖେଳଉନାହାନ୍ତି ଖେଳିବା ପାଇଁ
ହଁ ସିଏ କହିବ ମୁଁ ଆଉଟ ହେଲା ବେଳକୁ ତୁ ଏମିତି କହିଲୁ ମୁଁ ଆଉଟ୍ ହେଲା ବେଳକୁ ତୁ ଏମିତି କହିଲୁ ଆଉ ତୁ ଆଉଟ୍ ହେଲା ବେଳକୁ କେମିତି ଏଇଟା ହବନି, ହବ ଏଇଟା ହବ ହବ, କେମିତି ହବନି, ହବ ସବୁ ତୁ ଆଉଟ ମାନେ ମୁଁ ବି ଆଉଟ। ଚାଲ୍ ବାହାରେ ଏଇଠୁ ଏମିତି ହଉଥିବେ।
ଏ ଯିବ ମାନେ କହୁଛି ବା ଘର ଭିତର ଟା ଚହଲିଯିବ
ହୁଁ। ସେଇ ଗୋଟେ କ ଥାକୁ ନେଇକି ଦଶ ପନ୍ଦର ମିନିଟ୍ ମାଟି ଫୁଟି ତାଙ୍କର ଚାଲିଥିବ ପୁରା ଲଗାତାର କେଁ କେଁ କେଁ କେଁ
କଥା।
ହଁ ମୁଁ ସେୟା ଭାବିବି ମୁଁ କହିଲି ଆମେ ବି ଖେଳିଲା ବେଳକୁ ତ ଏମିତି ହଉନଥିଲୁ ଏତେ ଚିଲା ଚିଲି ହଉଥିଲା ଝଗଡ଼ା ଖେଳରେ ହୁଏ ଆଉ ଏ କଥାରେ ଏମିତି ସେ ଏମତି ଏତେ ଝଗଡ଼ା ଚଲଉଛନ୍ତି ପୁରା ଗୋଟେ। ନ୍ୟୁଜ ଚ୍ୟାନେଲ ଭଳିଆ ଗୋଟେ। ଆଁ?
ମନେ ପଡିଚି ଓ ଉଟ ଆ କଣ ମେଭି ହାରୁଙ୍ଗା।
ସଟ୍ ହଁ ତ ହିନ୍ଦୀ ନ୍ୟୁଜ ଦେଖିନି। ଏ ଗୋଟେ ରିଲରେ ରିଲରେ ଦେଖୁଛି। ଗୋଟେ ଦିଟା ଏବେ ଯୋଉ ବାହାରି ଥିଲା ମୁଁ ହିନ୍ଦୀ ଆକଚୁଆଲି ଦେଖେନି। ତାପରେ ମାର ପିଟ ହେଲା।
ହଁ। ହଁ।
ଆ ଲୋକମାନେ ବସିକି ଦେଖୁଥାନ୍ତି ଜଣେ ଜଣେ ବୁଢା ଲୋକ ମାନେ ତ ନ୍ୟୁଜ ଏମତି ଅନ କରିବେ କଣ ତାକୁ ଭଲ ମନ କରିକି ବଇଥିବେ।
ସେ ସାତ ଟା ଆ ଯିବ। ଏଇନା ଆସିକି ଏବେ ଅନ୍ଧାର ହଉଛି। ଅନ୍ଧାରକୁ ଏତେ ଭଲ ସେ।
ଆଚ୍ଛା।
ହଁ।
ଖରାଦିନେ ଖରାଦିନେ ଶୀତ ଦିନେ ତ ପାଞ୍ଚ ପାଞ୍ଚଟା କୋଡିଏ ଆଡୁ ଅନ୍ଧାର ହେଇସାରିବଣି। ଏବେ ଯେତିକି ଅଛି। କିଶୋର ଏବେ ଏଇ ଟାଇମରେ ଟ୍ୟୁସନ ନା। ପଳେଇକି ସେପ ଚଢ଼ିଚି।
ଆଚ୍ଛା।
ହଁ। ଏ ତ ଛୁଟି ଟାଇମ ରେ ସେ ସେପଟ ଗୋଟେ ପିଲାଟେ ଆସିଥିଲା। ହଁ। ଏମିତି ଆମର ତ ଦେଖିଥିବ ରୋଡ ଆମ ଏପଟ ସେପଟରେ ଘର ହେଲା। ସେ ସେପଟେ ସେ ଗୋଟେ ହେଇଥିଲା ଗୋଟେ ପିଲା ଗାଁ ର ବୁଲିବାକୁ।
ସିଏ ଫାଷ୍ଟ କିଛି ମା ମାସେ ଖଣ୍ଡେ ଏମିତି କୋଡିଏ କଣ ଦିନ ଖଣ୍ଡେ ଖାଲି ଦେଖିଲା। ସେ ଗେଟ୍ ବାହାରେ ଠିଆ ହୋଇ ଦେଖିଲା କି ପିଲା ଯାଉଛନ୍ତି ଆଉଛନ୍ତି ଖେଳିବାକୁ ଭିତରେ ହେଲା। ସିଏ ହେଲେ ତା ଦିଦି ସହ ତା ଦିଦି ହେଲା ସେଭନ କ୍ଲାସର ହେଲା। ସିଏ ଯେମିତି ଦେଖାଯାଉଛି ତା ଦିଦି ଗୋଟେ ସ୍କୁଟି ଧରିକି ଚଲେଇ ସେ ପଛରେ ବସିବ। ଇଏ ପୁରା ଗେଡାଟା ମୋଟା ଟା ପୁରା ହେଲା। ଇଏ ପଛରେ ବସିବ ତା ଦିଦି ହେଲା ପୁରା ପତଳା ହେଇକି ହେଲା। ହଉ ମୁଁ ରଖୁଚି।
ମୁଁ ବି ରଖୁଚି। ହଁ ହଁ।
ରଖୁଚି। ହଉ। ହ୍ୟାଲୋ।